ଜୟ ଜଗ
ଜୟ ଜଗନ୍ନାଥ।
ଆଉ ରାହୁଲ କେମିତି ଅଛୁ।
ହଁ ଭଲ ଅଛି ଭଲ ଅଛି ଆଜି କେମିତି ଅ
ଆଜି ହଁ ମୁଁ ବି ଭଲ ଅଛି। ଆଜି କଣ ଖାଇଛୁ। ହଁ ସବୁ ଠିକ ଠାକ ଆଜି କଣ ଖାଇଛୁ।
ହଁ ମୁଁ ଖାଇଥିଲି ସକାଳୁ ପୁରୀ ତରକାରୀ ଉପମା ଖାଇଥିଲି।
ଆ ଭାଇ ତୋର ସବୁଠୁ ପସନ୍ଦ ଟା କଣ କହିଲୁ।
ମୋର ତ ବିରିୟାନୀ ବହୁତ ପସନ୍ଦ ଆଉ ତୋର।
ନା ନା ତା ଭିତରୁ କିଛି ଗୋଟେ ଥିବ ନା ପସନ୍ଦ ଗୋଟେ।
ହଁ ସେଇଟା ଆଉ ସେ ବିରିୟାନୀ ତ ମତେ ଭଲ ଲାଗେ ଆଉ।
ମୋରହେଲା ଚିକେନ ବିରିଆନି ଭାରି ଫେବରାଇଟ।
ହୁଁ।
ତୋର କଣ ପଶ୍
ମୋର ଭଲ କଥା ତୁ କେବେ ଘରକୁ ଆସେ ବିରିୟାନୀ ବ ବନେଇବୁ ମୁଁ ତ ବନେଇକି ଦେବି ଖାଇବୁ ହେଲା। ହଁ କହୁଛୁ ବା ତୁ କେବେ ଘରକୁ ଆସେ ବିରିୟାନୀ ବନେଇକି ଦେବି ତୁ
ଆରେ ଆମର ଏଠି ଡିଜେ ପଚରେ ଡିଜେ ବାଜୁଛି।
ହଁ। ହଁ ସେଇଆା ମତେ ଶୁଭୁଛି ଟିକେ ଟିକେ ଟିକେ ଟିକେ ମତେ ଶୁଭୁଛି। ତୁ ଟିକେ ଭଲ ସେ ଜାଗାକୁ ଯାଇକି କଥା ହୋ।
ହଁ ହଁ।
ହେଲା।
ଆଉ ଆଉ ମୋର ଚିକେନ ବିରିଆନି ଫେବ୍ରାଏଟ୍।
କଣ କହିଲୁ।
ମୋର ଚିକେନ ବିରିଆନି ଫେବ୍ରାଇଟ୍।
ଚିକେନ ବିରିୟାନୀ ଫେଭରେଟ ନା। ତୁ ତୁ ତୁ କେବେ ଘରେ ବିରିୟାନୀ ବନେଇଛୁ।
ହଁ ମୁଁ ତ କେବେ ବନେଇ ନାହିଁ ଭାବୁଛି କେବେ ଗୋଟେ ବନେଇବି ଆଉ।
ହ ହ ମୁଁ ଏତେ ଭଲ ରାନ୍ଧେ ନ୍ଧି ପାରନି କିନ୍ତୁ କରିଦେବି ଭଲ କରିଦେବି। ମୁଁ ବନେଇଛି ଯେ ଏତେ ଭଲ ନୁହଁ ଆଉ କିନ୍ତୁ ବନେଇଦେବି। ଭଲରେ।
ଆଚ୍ଛା ଆଚ୍ଛା ଆ ଆଉ ତମ ଘରେ କିଏ ସବୁଠୁ ଭଲ ରୋଷେଇ କିଏ କରେ।
ମୋ ମା।
ଆଚ୍ଛା ଆ ସେତ ଘ ସମତେ କୁହନ୍ତି ମା ଭଲ ରୋସେଇ କରନ୍ତି।
ହଁ।
ଆଛା ଆଉ ଆଉ କଣ ଚି ଭଲ ସବୁ।
ହଁ ହଁ ହଁ।
ଆଉ ମୁଁ ମଧ୍ଯ ବହୁତ ଭଲ
ଅଛି ଭଲ ଅଛି।
ହଁ ତ ତୋର ଘରେ ସବୁଠାରୁ ଭଲ ରାନ୍ଧନ୍ତି କିଏ?
ଆମ ଘରେ ସେ ମା ଭଲରେ ରାନ୍ଧନ୍ତି।
ହଁ ସେଇଟା ତ ସବୁ ଘରେ ହୁଏ, ଆଉ ମାଆଙ୍କ ହାତର ଖାଦ୍ୟ ସ୍ଵାଦ ଅଲଗା। ତୋର ମା କେଉଁ ଖାଦ୍ୟ ସବୁଠାରୁ ଭଲ ବନାନ୍ତି କହିଲୁ?
ଆମର ତ ପ୍ରାୟ ଟ ଘରେ ଭେଜ ହୁଏ, ନନଭେଜ ଆସେନି। ହଁ ଯଦି ଭେଜ ହୁଏ ଭେଜରେ ଟିକେ ସୋୟାବିନ ତରକାରୀ ଟା ବହୁତ ବଢିଆ ଲାଗେ ଆଉ।
ହଁ ହଁ ହଁ ଆଉ ଯଦି ତତେ ଆଉ ଭାଇ ଯଦି ତତେ କୁହାଯାଏ ଗୋଟେ ମାସ ଧରି ଗୋଟେ ଖାଦ୍ୟ ଖାଇବୁ ତେବେ କଣ ଭାବିଛୁ?
ହଁ ସେଇଟା ତ ସବୁ ଜିନ କଣ୍ଟିନ୍ୟୁ କରିହେବନି, ଏ ପାଟି ଟା ସବୁବେଳେ ଟିକେ ଅଲଗା ପ୍ରକାର ଟେଷ୍ଟ ଭଲ ଲାଗେ ତ ସେମିତି କହିଲେ ହେ ହବନ ଭଲ ଲାଗିବନି ମାନେ ଏ ପ୍ରେସର କଲେ ହେଇ ହୋଇ ମାନେ ଦଶ ଦଶ ପନ୍ଦର ପନ୍ଦର ତେବେ ଖାଇହବ ତାପରେ ଖାଇହବନି।
ହଁ।
ଆଉ ଭାଇ ତୁ କୁହାଯାଏ ଗୋଟେ ମାସ ଧରି ଗୋଟେ ଖାଦ୍ୟ ଖାଇବ ଗୋଟେ ଖାଇବୁ ଆଉ ମଜାର କଥା ଆଉ ମୁଁ ଭାବୁଚି ହଉଚି ଚିକେନ ଆଉ ଭାତ।
ହଁ ହଁ ହ ହ ହଉ ହଉ ତା ଏ ମୁଁଁ ମୁଁ ପଚାରୁିଛି ତୁ ଫୁଚୁକା ଗୁପ୍ ଚୁପ୍ ଚାଉମିନ ଲେ ମଧ୍ୟରେ ତତେ ସବୁଟା କୋଉଟା ଭଲ ଲାଗେ କହିଲୁ?
ମତେ ତ ଚାଉମିନ ଟା ଭଲ ଲାଗେ, କିନ୍ତୁ ବାହାରେ ଖାଦ୍ୟ ଖାଇବା ଭଲ ନୁହେଁ, ଆଉ ଦେହ ପାଇଁ ଭଲ ନୁହଁ।
ହୁଁ ହୁଁ। ହଁ ରେ ସାଙ୍ଗ କିନ୍ତୁ ସେ ସମୟ ଅଲଗା ଥିଲା ହେଲା। ସକାଳୁ ଉଠିକି ଟିଭି କାର୍ଟୁନ ଦେଖୁଥିଲୁ, ହେଲା। କିଛି ନାହିଁ।
ଏବେ ତ ଦେଖ ଏବେ ତ ହଁ ଏବେ ତ ହେଇଗଲାଣି କଣ ସ ବ୍ୟସ୍ତ ବହୁଳ ଜୀବନ। ଆଉ କଣ କରି ସ ଆ ସବୁପଟେ ନିଜେ ନିଜ କାମରେ ଯିବାକୁ ପଡୁଛି ଆଉ କାମ ନ କଲେ କଣ ଘ
ହୁଁ। ଆରେ ସେତେବେଳେ କଣ କହିଲୁ ମୋବାଇଲ ଫୋବାଇଲ ନଥିଲା।
ହଁ ସେତରେ ଆଉ ତତେ ସବୁ ଗୋଟେ ଖେଳଦରେ କୋଉ ଖେଳ ଟା ଭଲ ଲାଗେ?
ତ ଛୋଟବେଳେ ଖେଳ ବେଶୀ ଖେଳୁଥିଲୁ ଯୋଉ ଆମର କ୍ରିକେଟ ଲୁଚା ଲୁଚି ସନ୍ଧ୍ୟା ହେଲେ ସବୁ ସାଙ୍ଗ ମାନ ମିଶି ଯାଉଥିଲୁ ଯାହାବି ହେଲେ ଗୋଟେ କବାଡି ଫବାଡି ଏମିତି
ନା ନା କପଟ ଦେହ ଆଉ ମତେ ତ ସବୁଠି କ୍ରିକେଟ ଟା ବଢ଼ିଆ ଲାଗେ। କ୍ରିକେଟ ରେ କ ଛକା ମାର ବଡ ବଡେ ଛକା ମାରେ।
ହଁ ହଁ ମତେ କାହିଁ ବିଶ୍ଵାସ ହଉନି ବା।
ଆରେ ନାଇଁ ତୁ ଦେଖିନ ତୁ ତ ଆଉ ତୁ ତ ଅଲଗା ହେଇଗଲା ଆ ତ ଥିଲେ ଦି ସାଙ୍ଗ ଥିଲେ ଆଉ ବର୍ଷେ ଦି ବର୍ଷେ ଅଲଗା ହେଲେ ଦୁଇଟା ବାଟେ ବାଟେ ହେଇଗଲେ।
ହ
ଆଉ ଏତେ ବହୁତ ଦିନ ପରେ କଲ ଆସିଛି।
ହଁ ହଉ ହଉ।
ଆରେ ତୋ-ତୋର ମନେ ଅଛି ଆମେ ଯେତେବେଳେ କବାଡି ଆଉ ଗିଲିଦଣ୍ଡା ଖେଳୁଥିଲୁ? ନା, ସେ ଖେଳ ଏବେ ଆଉ ଦେଖିବାକୁ ମିଳୁନି।
ନାଁ, ସେଟା ପୁରା ସ୍ମୃତି ହେଇଗଲା, ପୁରା ମାନେ ଆ ଆଜି ତୁ କହୁଥିଲ ମାଇନ ପୁରା ତା ମାଇଣ୍ଡ ପୁରା ତାଜା ହେଇଗଲା ପୁରା।
ହୁଁ।
ବହୁତ ସମୟ ପରେ ମୁଁ ମୋ-ମୋ-ମନେ ପଡିଛି ଆଉ ଦେଖିଆ କଣ ହଉଛି ଆ-ଆଜି ଟିକେ ଆଜି କଣ ଆଜି ଟିକେ ଗୋଟେ ଛୁଟି ଅଛି ହେଲା। ଆଜି ଅପ୍-ଅଫିସ୍ ଟିକେ ଛୁଟି ଅଛି ତ ସେଇଥିପାଇଁ ଆଜି ଟିକେ କ-କଲ୍ ଟିକେ କରିଦେଲି ଆଉ।
ହଁ।
ହୁଁ। ଆଉ ଆଉ ସବୁ ଗାଁରେ ସବୁ ଗାଁରେ ସବୁ ଭଲ ସବୁ?
ବାହାରେ ଯେତେ ଖାଇ ଖାଇଲେ ମଧ୍ୟ ଘର ଖାଇଆ ଘର ପରି ଲାଗେନି ହେଲା।
ହଁ, ସେଇଟା ବି ଠିକ କଥା। ଆଉ ଘରେ ସବୁ ଭଲ ସବୁ?
ହଁ, ଘରେ ସବୁ ଭଲ। କିଛି ନାହିଁ ଆଉ ମୁଁ କଣ କହୁଥିଲି କହିଲୁ?
କହ କହ।
ମୁଁ କହୁଥିଲି କି ଆଉ ତୁ କେବେ ଫ୍ରି ଅଛୁ କି, ତୋର ଆଗକୁ କଣ ପ୍ଲାନ୍ ଅଛି?
ହଁ, ପ୍ଲାନ୍ ତ ଥିଲା ଆମର, କେଦାରନାଥ ଯିବା ପାଇଁ ଥିଲା ପ୍ଲାନ୍।
ଓହୋ। ଆଉ କିଛି ନିଆଁ ନୂଆ ସ୍କିଲ୍ ଶିକ୍ ଶିଖିଆକୁ ଭାବୁଛୁ କି, କମ୍ପ୍ୟୁଟର କି ଇଂରାଜୀ ଉପରେ ଧ୍ୟାନ ଦବୁ, ଭାବୁଛୁ?
ହଁ, ସେଇଟା ତ ସେଇଆଡେ ତ ଶିଖିବା ଆଉ ଏସାର ଟିକେ ସମୟ ଫମୟ ଟିକେ ହଉନି ଟିକେ ଆଉ ପଢାପଢି ବି ଭିତେରେ ଏଇ ସବୁ କାମ ଲୋ କାମ ଟିକେ ବ୍ୟସ୍ତ ରହିଯାଉଛି ଟିକେ ଆଉ ଶିଖିବା, ଆଉ ମୁଁ ପଚାରୁଥିଲି ଟିକେ ଆଉ ଘରେ ମାମ
ହେ ହଁ ହଁ, ଭଲ ଅଛି ବହୁତୁ ଭଲ ଅଛି।
ଆଉ ବାପା?
ବାପା ବି ବହୁତ ଭଲ ଅଛନ୍ତି। ତୋର?
ଆଚ୍ଛ, ଆଉ ମୋର ବି ସେମିତି ସବୁ ଭଲ ଠିକଠାକ୍ ଅଛନ୍ତି ଆଉ ଏମିତି ସବୁ ଚାଲିଚି, ଦୁଃଖେ ସୁଖେ ତ ଚାଲିଚି ଆଉ।
ଆଉ ପଢାପଢି କେମତି ଚାଲିଚି?
ହଁ ହଁ, ବହୁତୁ ଭଲ ହେଇଚି। ଆରେ ଏ ତୋର ମନେ ଅଛି ଆମେ ଯୋଉ ସମୁଦ୍ର କୂଳରେ ବସି ଯାଇଛୁ କଥାବାର୍ତ୍ତା ହୁଅନ୍ତି।
ସମୁଦ୍ରକୂଳ କଥା ଓ, କେତେବେଳେ ଯିବାକୁ ମିଳେ ବହୁତୁ କେତେଜଣ ଦିନରେ ଥରେ ଯିବାକୁ ମିଳେ। କିନ୍ତୁ ସେ ଯୋଉ ସୂର୍ଯ୍ୟ ଅସ୍ତ ସମୟଟା କେତେ ବଢିଆ ଲାଗେ କହିଲୁ ନା?
ତା ସମୟ ପରେ ପରା।
ହଁ ହଁ। ଆମେ ପୁଣି ଦୁଇ ତିନି ଜଣ ସାଙ୍ଗ ମିଶିକି ଯିବା ଆଉ, କେବେ ଆଉ।
କେବେ ଦେ କେବେ ଯିବା? ମୁଁ ଭାବୁଚି ଏ-ଏଇ ଏଇ ଏଇ ମାସ ଲାଷ୍ଟେରେ ଗାଁ ଆଡେ ଯିବି ଟିକେ ବୁଲି ଆସିବି।
ଗାଁ ଆଡେ ନା? ମୁଁ ବି ଭାବୁଥିଲି ଯେ, ଟିକେ ମତେ ଟିକେ ସମୟ ହଉନି ଆଉ। ଦେଖିବା, ସମୟ କାଢିକି ଟିକେ ଗାଁଡେ ଯିବା ଆଉ। ଯାହା କହ କିନ୍ତୁ ଗାଁର ପାଣି ପବନ ଭାରି ବଢିଆ ଲାଗେ।
ହଁ, ବହୁତ ବଢିଆ।
ଗାଁର ପାଣି ପବନ କେତେ ବଢିଆ କହିଲୁ, ତାଜା। ସେଠି ଗଲା ମାନେ ମୁ-ମୁଣ୍ଡ ଫ୍ରେଶ ହେଇଯାଏ। ଆଉ।
ଆଉ ଏମିତି ତ ଚାଲିଛି ଆଉ, ଆଉ ତୁ ସାକଣ କରୁଛୁ କଣ ଏବେ?
ମୁଁ ଏବେ ଘରେ ବସିଥିଲି ଫ୍ରି ଥିଲି ତ ଟିକେ କଇଲି କଥା ହେଇଯିବା ଆଉ। ଆଉ ତୁ କଲେଜ ଯାଉଛୁ?
କଲେଜ ହଁ କଲେଜ ଯାଉଛି।
କଲେଜ ରେ ପଢାପଢି ହଉଛି ଟି ଭଲରେ?
ହଁ ଭଲ ଆରେ ତୁ ଏବେ ତୁ ମାନେ କୋଉ କୋଉଠୁ ଅ ଅଛୁ ଏବେ?
ମୁଁ ଅଛି ଆମ ଘରେ ଅଛି। ଏବେ ଗୋଟେ କାମ ଫାମ କରୁଛି ଆଉ ଟିକେ ପଢାପଢି ଟିକେ କମ ହଉଛି ଆଉ।
ଆଚ୍ଛା ଆଚଛା ଆ ଆଚ୍ଛା ଆଚ୍ଛା ମୁଁତ୍ ତ ମୁଁ ତ ଏବେ ଭୁବନେଶ୍ଵରରେ ଅଛି ଏବେ।
ଭୁବନେଶ୍ୱର ରେ ଅଛୁ। ମୁଁ ହଁ ହଁ ମୁଁ ବି ଭୁବନେଶ୍ଵରେ ଅଛି। ହୁଁ ହୁଁ ନାଁ ତ ଲେଖେଇଚି କିନ୍ତୁ ପଢାପଢି କରୁନି ଆଉ, ଟିକେ ଏମିତି କାମ ଧନ୍ଦା ଟିକେ ନ କଲେ ଘର ନଚଳେ।
ହଁ ଘର ସଂସାର କଥା ଆଉ ଘର ଚଲେଇବା କଥା ଆଉ କାମ ନକଲେ କେମିତି କଣ ହବ।
ହୁଁ ହୁଁ।
ଆଚ୍ଛା ଆଚ୍ଛା ଏମିତି କଥା। ଆଉ ସେ ସେତେ ହେତୁରୁ ଠିକ କଥା। ବାହାରେ ଯେତେ ଖାଇଲେ ମଧ୍ୟ ଘର ପାଇଁ ପେଟ ତୋ ଲାଗେନି ଆଉ ତ ଆଉ ଖିଆ ପିଆ ତୋର ଦେହ ପା ସବୁ ଭଲ ଅଛି।।?
ହୁଁ। ହଁ ଦେହ ପାଆ ଭଲ ଅଛି। ପିଚି ଟିକେ କମ୍ପ୍ୟୁଟର ସ୍କିଲ୍ ହାରିକା କରିବି। ଶିଖିବାକୁ ଯିବି ମାଗଣାରେ ଶିଖଉଛନ୍ତି। ହେଲା କି ସାର୍ଟିଫିକେଟ ବି ଦେବେ ଆମର ଏଇ ଭୁବନେଶ୍ଵରରେ ହଉ ଛି ଗୋଟେ ସଂସ୍ଥା ଏମିତି କରୁଛନ୍ତି ଆଉ କନ୍ କହୁଚୁ ସାଙ୍ଗ ଠିକ ରହିବ ନା ଉଁ
ହଁ ଭଲ ଭଲ ଦେଖ ସ୍କିଲ୍ ଶିଖ ସ୍କିଲ୍ ଶିଖିନେ ସିନା ଆଗରେ ଭାବିଷତରେ କାମରେ ଆସିବ। କଉଚି ଜବ ଫପ ଜବ ସ୍କିଲ ରେ ଲାଗା ଲାଗିବ ଆଉ ଗୋଟେ କଥା ମୁଁ କହୁଥିଲି କି? ଚାଲୁ ଯ ୟା ମଝିରେ କେବେ ଯିବା ଗୋଟେ
ହଁ ମୁଁ ତ ସେୟା କହିଲି ବା ଯିବା କୋଉ ଦିନ ଗୋଟେ ଦି ତିନି ଜଣ ସାଙ୍ଗ ମିଶିକି ଯିବା। ପୁରି ଆଡେ ବୁଲି ଆସିଆ ହେଲା।
ହଁ ପୁରୀ ଆଡେ ବୁଲି ଆସିଆ ଟେ ପୁରୀ ଠାକୁରଙ୍କ ସ୍ଥାନ ମହାପ୍ରଭୁ ଜଗନ୍ନାଥ ଜ ସ୍ଥାନ ଏଟା। ହାଁ ମୋ ମୋ ମୋ ପୁଅ ହେଟି ଦେଖି ଦେଖ ସେଠି ଦର୍ଶନ କଲା ମାନେ ମନ ପୁରା ଶାନ୍ତ ହେଇଚି ପୁରା ମାନେ ପବିତ୍ର ମାନେ ଗୋଟେ ଗୋଟେ ଇଏ ଗୋଟେ ଗୋଟେ ମାନେ କଣ? ଓ ମିସ ସ ସ ସ ସକାରାତ୍ମକ ଚିନ୍ତାଧାରା ଗୋଟେ ମନର ପୁରା ଆସେ ପୁରେ।
ବାସ୍ ବାସ୍ ବାସ୍ ସେଇ ଦାରୁଣ ସମୁଦ୍ର କୂଳରେ ବସି ଗପ ପ ପ ପ ଗପ ମଜା କେତେ କଣ କରିବା ଆଉ।
କେତେ କଣ କରିବ ଆଉ ଏଇତ କଥା ଆଉ କଣ ଚ ଏମିତି ଚା ଚାଲି
ହୁଁ ତାହେଲେ ପ୍ଲାନ ପକ୍କା।
ହଁ ପ୍ଲାନ୍ ପକା।
ଆଉ ଦୁଇ ତିନି ଜଣ ସାଙ୍ଗକୁ ମଧ୍ୟ କହିଦବା ହେଲା।
ହଁ କହିଦେବା କହିଦବା ଆଉ ପୁରନା ସାଙ୍ଗ ଗୁଡ଼ା ତ ଭୁଲି ଭାଲି ଗଲେଣି କଲ ଫଲ କେଇ କରୁନାହାନ୍ତି ଆଉ ଫୋନ୍ ଫାନ କେଇ କରୁନାଆନ୍ତି। ସବୁ ତ ସେଇଆ ସ ସବୁ ସବୁ। ସବୁ ପୁରା ବ୍ୟସ୍ତ ରହୁଛନ୍ତି ପୁରା ସବୁ।
ସବୁ ବାହାରେ ରହୁଚନ୍ତି ଯେମିତି ଲାଗୁଚି।
ହଁ। ହଁ ବା। କଣ କରିବା ଏଇ ବା ଏଇତ ଜୀବନ ହଉ ତାହେଲେ ହଉ।
ଠିକ ଅଛି ତାହେଲେ ପ୍ଲାନଟା ପକା।
ହଁ ପ୍ଲାନ୍ ଟା ପକା ପକା କରିବା ବାସ।
ଠିକ ଅଛି ଆଜି ପାଇଁ ତାହେଲେ ଏତିକି।
ହଁ।
ପରେ ଆଉ ଭଲରେ ଗପ ହବା ଆଉ
ହଁ ଗପସପ ହବ ଆରେ ଆଜି ତୁ କଣ ଖାଇଚୁ କଣ ଆଜି?
କହିଲି ପରା ପୁରୀ ତରକାରୀ ଖାଇଥିଲି ସକାଳେ ଆଉ ଆମ ମଟର ଛୁଇଁ। ଏ ସେ ଯୋଉ ସନ୍ଧ୍ୟା ଯୋଉ ଖରାବେେଳେ ଆମର ଖାଇଥିଲି ଭାତ ଡାଲି ଇ ଈ ଆଉ ଟିକେ ଚିଙ୍ଗୁଡି ଭଜା ଏମିତି ଆଉ
ଆଚ୍ଛା ଆଚ୍ଛା ହଁ ମୋର ବି ସେଏତି ମୋର କା ମୋର ତ ଆଜି ସକାଳୁ ଟିକେ କଣ ବ୍ୟ ତ ଥିଲି ଟିକେ ଖାଇବା ପାଇ ସମୟ ହେଲେ ପଳେଇ ଆଇଲି ଆଉ ଏଗାରଟା ଖଣ୍ଡେ ଏଳେ ଆସି କି ଭାତକୁ ଚିକେନ କଷା ଖାଇଛି ରାତିରେ ଟିକେ ମଟନ ହବ ବୋଲି ପ୍ଲାନିଂ ହେଇଚି।
ହୁଁ।
କଣ କରିବା ଏଇଦ ଆଉ ଅଫିସିଆଲ କାମ ଟିକେ ବ୍ୟସ୍ତ ରହିଲା ଆଳକୁ କଲେଜ ଫଲେଜ୍ ସବୁଆଡେ ଆଉ ଗୋଟେ ନୂଆ ଅ